ହ୍ୟାଲୋ।
ଆଜ୍ଞା ମ୍ୟାମ୍।
ଓକେ ଓଁ ମୁଁ ହଁପରେ ତମେଇପରେ ଆଉ ଅଲଗା କାଗ କିଛି ଫର୍ମ ପକେଇନ ୱେଟ୍ କର୍ ତ ତା ପାଇଁ।
ଆଜ୍ଞା ମ୍ୟା ମୁଁ ୱେଟ କର୍ ଚି।
ନା ମୁଁ କହିବି କି ତମେ ବ୍ୟାକଅପ ରେ ପ୍ଲସ୍ ଥ୍ରି ପାଇଁ ଦି ତିନିଟା କଲେଜ ପକାଅ ସଜେଷ୍ଟ କରିବେ ପକେଇଥାଅ। ମୁଁ ବୁଝିପାରୁଛି। କାହିଁକି ପକେଇ ନତ ସେଇଟା ମୁଁ କହିପାରିବିନି ତମ ମନ ଭିତରେ କଣ ରଖିଛ ଇନ କେସ୍ ମନଙ୍କର ଯଦି ନ ଆସିଲା ତାପରେ କଣିବ ପ୍ଲସ୍ ଥ୍ରି ପାଇଁ
ମ ନାଇଁ ମ୍ୟା ଡେଟ୍ ଅଛି ଦଶ୍ ତାରିଖ ଯାଏଁ ଆଉ ଇଣ୍ଟିଗ୍ରେଟେଡ୍ ବିଏଡ଼୍ ର ବାହାରିବ ଛଅ ତାରିଖ ଭିତରେ ବାହାରିବ। ମୁଁ ଭାବିଛି ଯଦି ଛଅ ତ ଆଚ ଛଅ ତାରିଖ ଭିତରେ ତ ବାହାରିବ ନା ଯଦି ନ ବାହାରିବ ଯଦି ମୋର ଆସିଲାନି ମୁଁ ପାସ କଲିନି ତାହେଲେ ମୁଁ ସାତ ତାରିରେ ପ୍ଲସ ପକେଇଦେବି।
ଓକେ ଓକେ ହଁ ତା ମାନେ ସେମିତି ଅଛି। ଏପଟରେ କିଛି ଆସେନା ଏମିତି ଗ୍ରେଡବ୍ରେଡ ରେ କେତେ ଫର୍ମ ଫିଲ୍ଅପ କେମିତି କଣ ଚାର୍ଜେସ?
ଇଣ୍ଟି ଗ୍ରେଟେଡ଼ ବି ଏଡ଼ ରେ ଆଉ ମ ଯାହାର ମାନେ ଏ ଏସି ଏଷ୍ଟି କାଷ୍ଟ ହଉଛି ମାନେ ଛଅଶହ ପଚାଶ ନା କଣ? ଆଉ ଆଉ ଜେନେରାଲ କାଷ୍ଟ ହଉଛି ବାରଶହ।
ଓହୋ।
ତ ଆଉ ଯାହାର ହାଣ୍ଡିକ୍ୟାପ୍ ହେକା ଥିବ ତାର ଦୁଇଶହ କି କେତେ ଏମିତି ନେବ।
ହୁଁ ହୁଁ ଇଣ୍ଟିଗ୍ରେଟ ବ୍ରି ଏଡ଼ ଆମର କୋଉ କୋଉ ବଲେ ମ ଇଏ ଲୋକେସନ ରେ ଅଛି ଯେମିତି ଆମ ଓଡିଶା ରେ ଦିଟା
ନାଇଁ ମ୍ୟାାମ ସବୁ ଜିଲ୍ଲାରେ ପ୍ରାୟ ଅଛି। ସବୁ ଜିଲ୍ଲା କଥା ଏଁ ଗୋଟେ ଗୋଟେ ଗୋଟେ ଉଁ ସ ନୟାଗଡ଼ ଜିଲ୍ଲାରେ ନାହିଁ ସବୁ ଜିଲ୍ଲାରେ ନାହିଁ କିନ୍ତୁ ପ୍ରାୟ ଜାଗାରେ ଅଛି। ଭୁବନେଶ୍ୱରରେ ପାଞ୍ଚଟା କଲେଜର ଅଛି ରମାଦେବୀ କଲେଜର ଅଛି ବିଜେପି କଲେଜର ଅଛି ରାଜ ଧାନୀ କଲେଜରେ ଅଛି ଉତ୍କଳ ୟୁନିଭର୍ସିଟିରେ ଅଛି। ଆଉ କଟକ ରେ ରେଭେନ୍ସାରେ ଅଛି। କି ଆଉ ବାଲେଶ୍ଵର ହେରକାରେ ବି ଅଛି। ସମ୍ବଲପୁରରେ ବି ଅଛି।
ଓହୋ ତ ଏଇ ଯୋଉୁ ସବୁ ଜିଲ୍ଲାରେ ନାହିଁ ମାନେ କେତେଟା ପାଞ୍ଚଟା କି ଆମର ଛଅଟା ଜିଲ୍ଲା ଯୋଉ ଅଛି ସେ ବଡ ବଡ ଜିଲ୍ଲା ଯୋଉଟା ସେଇ ବଡ ବଡ ଜିଲ୍ଲରେ ଅଛି ଆଉ। ତ ଇଣ୍ଡିଗ୍ରେଟ ବ୍ରି ଏଡ଼ କେତେ ଚାରି ବର୍ଷ ନା।
ଆଜ୍ଞା ଆଗରୁ ପାଞ୍ଚଟା କଲେଜ ରେ ଥିଲା ନା କଣ ଏବେ ବହୁତ ଗୁଡେ କଲେଜ ଅଛି ଆଗରୁ ଶହେ ପଚାଶଟା ସିଟ ଦେଇଥିଲା ଏବେ କିନ୍ତୁ ପିଲା ମାନଙ୍କୁ ଅ ଅଠରଶହଟା ସିଟ୍ ଦେଇଛି ସବୁ କଲେ ଅ ଭୁବନେଶ୍ୱରରେ ଯେତେକ କଲେଜ ଅଛି ସବୁଥି ଗୋଟେ ଗୋଟେ କଲେଜରେ ଶହେ ଶହେଟା ଲାଖେ ସିଟ୍ ରହିଛି।
ହଁ ହଁ ନାଁ ଆକଚୁଆଲି କଣ କି ସେଇ ଯୋଉ ଇଣ୍ଟିଗ୍ରେଟ ବି ଏଡ଼ ର ଧୀରେ ଧୀରେ ଡିମାଣ୍ଡ ବି ବଢିବାକୁ ଲାଗିଲା ନା ଆଉ ମୁଁ ଯେତିକି ଜାଣିଛି ଆଗରୁ ଯେତେବେଳେ ବିଏଡ ବାହାରୁଥିଲା ତ ମାର୍କ ବେସିସ ରେ ନଉଥିଲେ ଏଣ୍ଟ୍ରାନ୍ସ ବେସିସରେ ନଉନଥିଲେ ମାର୍କ ବେସିସ ମାନେ ନଉଥିଲେ ମାନେ ଯାହାର ମନେକର ସାଇନ୍ସରେ ଯଦି ମନେଙ୍କର ନାଇଣ୍ଟି ଫାଇ ଏଟି ନାଇ ନାଇ ଫ ଯଦି ଥିବ ତ ଯାଇକିରି ସେ ବିଏଡ୍ କରିପାରିବ ତ ସେମତି ହେଲା ବେଳକୁ କଣ କି ବହୁତ କମ ପିଲା ବି ଏଡ ଆଡମିସନ କରିପାରୁଥିଲେ କରିପାରୁନଥିଲେ। ଯେତେବେଳେ ଆମର ସ୍କୁଲ କଲେଜରେ ଯେତେବେଳେ ସରି ସ୍କୁଲ ଯେତେବେଳେ ବାହାରିଲା ନିଯୁକ୍ତି ସେ ସମୟରେ ସରକାରଙ୍କୁ ବହୁତ ପ୍ରୋବ୍ଲେମ ହେଲା ତାପରେ ସରକାର କଣ କଲା ନା ଡିସାଇଡ କଲା ଟିକେ ଲୁଜ କଲା ତ ପିଲା କଣ କଲେ ନା ଆନ୍ଧ୍ର ସାଇଡ ଯାଇକ ବିଇଡ ବି ଏଡ୍
ଆଜ୍ଞା ମ୍ୟାମ୍ ଆନ୍ଧ୍ର ବି ଏଡ୍ ଏବେ ଆନ୍ଧ୍ରା ବି ଏଡ୍ ରେ ବି ଅଧିକ ପଇସା ଖର୍ଚ୍ଚ ହଉଛି। ଏଟା ଗର୍ମେଣ୍ଟ ବି ଏଡ୍ ତେଣୁ ଆଉ ପିଲାମାନେ ବି ଜାଣିଗଲେଣି ଆଉ ପ୍ଲସ୍ ଥ୍ରୀ କରିକି କାହିଁକି ଆଉ ତାପରେ ପୁଣି ଦି ବର୍ଷ ବି ଏଡ କରିବି ଏକାଥରେ ଚାରିବର୍ଷ ବି ଏଡ୍ କରିଦେଲେ ହେଇଯିବ।
ହୁଁ।
ପିଲା ବି ଆପ୍ଲାଏ କରୁଛନ୍ତି। ମୁଁ ଶୁଣିଥିଲି ଯେ ଆଉ ଦେଢ ଲକ୍ଷ ପାଖପାଖି ପିଲା ଆପ୍ଲାଏ କରୁଛନ୍ତି।
ଏବେ କଣ ଏଟ୍ରାନ୍ସ ସିଷ୍ଟମ୍ ହେଇଗଲା ଆଉ ମାର୍କ ସିଷ୍ଟମ ବି ଥିବ ମତେ ଲାଗୁଛି ଯୋଉଟା କି ବହୁତ ଦେଖା ଯାଉଥିବ ସେଇଟା କଥା ପଡିନି ଏବେ ଯେ ଆନ୍ଧ୍ରା ବି ଏଡ ହେଇଗଲା ତ ଯିଏ ନାଇ ସିଏ ଯାଇକି ଦେଲା ଆଉ ଦେଲା ପରେ ଆସକିରି ଏଣ୍ଟ୍ରାନ୍ସ ବାହାରିଲା ଯଉ ନିଯୁକ୍ତି ବାହାରିଲା ସେଥିରେ ଆପ୍ଲାଏ କଲେ ଆପ୍ଲାଏ କରିକିରି ଏବେ ସ୍କୁଲ ରେ ଅଛନ୍ତି ଯୋଉମାନେ ଏବେ ବି ସ୍କୁଲ ରେ ବହୁତ୍ ଚାଲେଞ୍ଜସ ଫେସ୍ ଆସିଗଲାଣି ଏବେ ସ୍କୁଲ୍ ରେ ସ୍କୁଲରେ ଯୋଉମାନେ ଏବେ ପାଇଯାଇଛନ୍ତି ସେ ସମୟରେ ସେମାନେ ଓଟି ଟି ଆଉ ସେ ଯଉ ତାଙ୍କର ଏଇ ଏଣ୍ଟ୍ରାନ୍ସ କ୍ଲିଅର କରିବା କଥା ଯୋଉମାନେ କ୍ଲିଅର କରିନାହାନ୍ତି ସରକାର ଏବେ କହୁଛି କି ସେମାନଙ୍କୁ ଆସିକି ପଚାଶ ବର୍ଷ ଷାଠିଏ ବର୍ଷ ସତୁରି ବର୍ଷ ହେଲାଣି ଆଉ ସେ ଶିକ୍ଷକ ମାନଙ୍କୁ କହୁଛି କି ତମେ ଓଟିଟି ଏକ୍ଜାମ୍ ଦିଅ। ତ ସେ ଟିଚର୍ କବା ପାଇଁ ଏବେ ବହୁତ କଷ୍ଟ ଦାୟକ ହେଲାଣି ସେମାନେ ତିନିଥର ଆଟେମ ଦେଇପାରିବେ ତିନି ଥର ତିନି ଥରରୁ ଅଧିକା ଦେଇପାରିବେନି ଯଦି ଇନକେସ୍ ତିନି ଥର ଆଟମ୍ ନମ୍ୱର୍ ସରିଗଲା ତାମାନେ ତାଙ୍କୁ ଏଇ ହିସାବ ରେ ଆସିଥିଲା କି ସେମାନେ ଚାକିରିରୁ ବାହାର ବାହାରିଜିବେ ତ ସେମିତି ସିଚୁଏସନ୍ ତ କେବେ ଆସିନି ତ ଏବେ ସମସ୍ତେ ସବୁ ଟିଚର ଭାବି ଚିନ୍ତିକିରି ପଢ଼ାପଢ଼ି କରିକି ଓଟିଟି ଏକ୍ଜାମ ଦେଉଛନ୍ତି ତ ମୁଁ ଯେତେବେଳେ ସ୍କୁଲକୁ ଯାଏ ତ ଟିଚର ମାନେ ବହୁତ ଚିନ୍ତା ଥାଆନ୍ତି ଯେ ଓଟିଟି ଏକ୍ଜାମ ବାହାରିଛି ଆଉ ଟିଚର ମାନେ ବସିକିରି ଛୁଆଙ୍କୁ ପାଠପଢ଼ା ଛାଡ଼ିକି ବସିିକି ସେମାନେ ସେଇଟାପଢ଼ୁଥିବେ। ଗୋଟେ ଏଜ ଗୋଟେ ଟିଚର ଏଜ ଆସିକି ସିକ୍କଟି ଫାଇଭ ହେଲାଣି ଆଉ ବର୍ଷେ କି ଦି ବର୍ଷ ଗଲେ ସେ ରିଟାୟାର୍ କରିବେ ଫିଫ୍ଟି ଫାଇବ କି ଫିଫ୍ଟି ଏଇଟ ହେଲାଣି ଏମାନେ ଆଉ ବର୍ଷେ ଗଲେ ରିଟାଏଡ୍ କରିବେ ତାଙ୍କୁ ବି ସରକାର ଏବେ କହୁଛି କି ତମେ ଓଟିଟି ଏକ୍ସାମ୍ କ୍ଲିୟର କଲେ ଯାଇକି ମୁଁ ତମମାନଙ୍କୁ ଏ ସବୁ ସୁବିଧା ଦେବି। କରିକ
ମାମ ଓଟିଟି ଏକ୍ସାମ କେତେବେଳେ ହୁଏ?
ଏବେ ଯେମିତି ତମେ ଯେମିତି ଓଟି ଟି ଏକ୍ଜାମ ଦବନି ଓଟି ଟି ଦବ ତାପରେ ସବୁ ଯୋଉ ଏଣ୍ଟ୍ରାନ୍ସ ଗୁଡାକ ଛୋଟ ଛୋଟ ଓଟିଟି ଆସେ ସେମାନେ ବି ଏଇ ସମୟରେ ଯୋଉ ପିଲାମାନେ ଯେତେବେଳେ ଓଟି ଟି ଦିଅନ୍ତୀନି କ୍ଲିୟର କରିବା ପାଇଁ।
ଆଜ୍ଞା।
ସେ ସମୟରେ ଦେବେ।
ଆଉ ସେମାନେ ଯୋଉ ଟିଚର ମାନେ ଏବେ ଓଟିଟି ଦେବେ ସେମାନଙ୍କ ଆଗରୁ ଦେଇ ନଥିଲେ
ନା ସେମାନେ ଆଗରୁ ଦେଇ ନଥିଲେ ସେ ସମୟରେ ଓଟିଟି ନଥିଲା ନା ଦେଖ ଯେତେବେଳେ ଆନ୍ଧ୍ର ବି ଏଡ ହେଇଗଲା ତ ଆନ୍ଧ୍ର ବି ଏଡ ଯେତେବେଳେ ହେଇଗଲା ତ ସମସ୍ତେ ଆନ୍ଧ୍ର ବିଡ କରିଗଲେ। ମନେ କର ମୁ ତେନ୍ଥ ରେ ଟେନ୍ଥର ଥାର ଥର୍ଡ ଡିଭିଜନ ପାଇକି
ଆଜ୍ଞା।
ରେ ମୁଁ ବି ଥାର୍ଡ ଡ଼ିଭିଜନ ପାଇଥିଲି ମୁଁ ବି ଯକ ଆନ୍ଧ୍ରରେ ବି ଏଡ୍ ଦେଲି କାଲି ସକାଳେ ବସିିକିରି ଯେତେବେଳେ ନିଯୁକ୍ତି ବାହାରିଲା ମୁଁ ସେତେବେଳେ ଯାଇକିରି ଏକ୍ଜାମ୍ ଦେଲି ସରକାର ଡିକ୍ଲାର କଲା ଯେ ଯୋଉଠି କରୁଛ କର ଯୋଉଠି ବି ଏଡ୍ କରୁଛ କର ମୁଁ ସେ ସବୁ ଆନ୍ଧ୍ର ବି ଏଡ୍ କି ସବୁ ହେଲେ ବି ଏଡ୍ ଏକଜାମ୍ ଦବା ପୂର୍ବରୁ ତୁମେ ଓ ଟି ଟି ଓ ଏସ ଟି ଏ ଦିଟା ଏଣ୍ଟ୍ରାନ୍ସକୁ ତମକୁ କ୍ଲିଅର କରିବାର ଅଛି ତ ଏବେ ଦେଖିବୁ ଯୋଉମାନେ ବି ଏଡ୍ କି ସି ଟି କରୁଥିବେ ସେମାନେ ଓ ଟି ପି ଆଉ ଏସ ଟି ଏକଜାମ କ୍ଲିଅର କରୁଥିବେ ତାପରେ ସେଟା ଦୁଇଁ ହଜାର ଦଶ ରୁ ଅନ ୱାର୍ଡ ଦୁଇ ହଜାର ତେର ରୁ ଚଉଦ ପନ୍ଦର ଯେତେ ପିଲା ଅଛନ୍ତି ସେମାନେ ମାନେ ଦେଇଛନ୍ତି ହେଲେ ଯଦି ଗୋଟେ ଶିକ୍ଷକ ମନେକର ତାକୁ ପଚାଶ ଫିପଟି ଫାଇଭ ଏଜ ହେଲାଣି। ତ ସେ ସମୟରେ ନଥିଲା ନା ତ ସେ ସମୟରେ ସେ ପାସ୍ କରିଥିଲା ସେତେବେଳେ ସେ ଏଜାମ ଦେଇକି ସେ ତ ଏଟ୍ରାସଂ ଦେଇକି ଯାହାବ ହଉ ପାଇଯାଇଥିଲା ତ ତାକୁ ଏ ଚାଳିଶ ପଇଁଚାଳିଶ ବର୍ଷର ଟିଚର ଏ ଯଦି ତାଙ୍କୁ କହିବ ସରମ ଦିଅ ତାଙ୍କୁ କେତେ କଷ୍ଟଦାୟକ।
ହଁ ତାଙ୍କର ବି ପଢା ଉପରୁ ଟିକେ ଟିକେ ମାନେ ଅ କଣ ମାନେ ହେଇ ଘୋଷ ଯେତିକି ଆଗରୁ ହଉ ସେଇ ନଲେଜ ଟା ବି ଯଦି ଟିକେ କମିାଇଥିବ ତାଙ୍କୁ ବି କଷ୍ଟ ହବ ପଢିବା ପାଇଁ ଆଉ ପୁଣି ଷ୍ଟୁଡେଣ୍ଟ ଲାଇଫ ରେ ପଢିବାଟା ଯେତେ ଏତେ ସହଜ ପୁଣି ଏତେ ଏଜ୍ ହେଲା ପରେ ବି ସେତେ ପଢି ଆଟ ସହଜ ନୁହଁ ଘର ଦ୍ଵାରା ସମ୍ଭାଳିବା ପୁଣି ପଢିବା ନିଜେ ପିଲାମାନଙ୍କୁ ପୁଣି ପଢେଇବା
ତାପରେ ମୁଁ ନିଜେ ଦେଖିଛି ପିଲା ତାପରେ ସେଟା ତାଙ୍କୁର କେତେ ଆଟମ୍ଟ ଦେଇପାରିବିନନି ମାତ୍ର ତିନିଟାଟମ୍ଟ ଦେଇପାରିବେ ତ ତୁ ମେକ ସେଟା ହ ପ୍ରତି ଦେଖିବ ଛଅ ମାସରେ ଥରେଟି ଏ ବାହ ତ ସେମାନେ ଭାବିମତି କି ଦେବେ ଫାଷ୍ଟଟ ମୁଁ ଯେତେ ଥିଲି ମୁଁ ଯୋଉ ବର୍ଷ ଥିଲି ଇଏରେ ହଁ ସେଥିରେ ବି ଆମର ବୋଲେ ଟିଚର ମାନେ ସ୍କୁଲକୁ ଯିବୁ ମୋର ମନ ଦୁଖରେ ପଡିବ ମୁଁ କହିଲି ଆରେ ମ ମନ ଦୁଃ କଣ ପାଇଁ ମ୍ୟାଡମ କଣ କରିବୁ ଆମର ଏ ବୁଢୀ ବୟସରେ ଆମେ ଯାଉଛୁଏକ୍ଜାମ ଦବା ପାଇଁ ମନ ଦୁଖ ଲାଗୁଛି ଆମ କଣ କିବୁ ତୁ ସେ ଜାଗ କହିଲ ନା ମ ହେଇଯିବ ହେଇଯିବ ବ୍ୟସ୍ତ ହୁନ୍ତୁଟ କରୁ। ଗୋଟ ଥରଏଗଜାମ ଦେଲେ କ୍ଳିଅର ହେଲାନି ମନ ଭିତରେ ଡର ହେଇଗଲା ତାପରେ ସେଣ୍ଡ ଥର ଆଉ ଥର ଯେତେବେଳେ ବାହାରିଲା ଛଅ ମାସ ପରେ ସେମାନେ କହିଲେ ନା ଆମେ ବସିକି ପ୍ରିପେୟାର ହେଇକି ରହିବୁ ବେଶୀ ପ୍ରୋବ୍ଲେମ କଣ ମୁଁ ପାଞ୍ଚ ସାତଟା ଟିଚରକୁ ପଚାରି ତାଙ୍କର ବୟସ ହେଇଗଲାଣି ତ ତାଙ୍କୁ ନା ଚମା ଲାଗିଲାଣି ନା ତାଙ୍କୁ ସେ ଓ ମାର୍କ ସିଟର ଛୋଟ ଛୋଟ ଗୋଲ ଆଉ ରାଉଣ୍ଡ ବୁଲେଇବା ତାଙ୍କ ପାଖରେ ବି ହଉନି
ଆଜ୍ଞା
ଜଣେ ଗୋଟେଟିଚର ପୁରା ମତେ ପୁରା ଆସିକି ପୁରା ଠକ୍ ଠକ ହେଇକିରି କାନ୍ଦୁଥାନ୍ତି କହିଲେ ମୁଁ କହିଲି କଣ ପାଇଁ କାନ୍ଦୁଛନ୍ତି ମାମ ଏମତି ଏମତି କଥା ଟିକେ ଆଉମତେ ଚଷମାରେ ଦେଖା ଯାଉନି ଏଥିରେ ମତେ ଏକ୍ସ ରୁମରେ ଟିକେ ଲାଇଟ ନଥିଲା ସେଜଉ ଏଗଜାମ ରୁମରେ ବସିଥିଲେ ସେ ଏଗଜାମ ରୁମରେ ଲାଇଟ ନଥିଲା ତାପରେେ ମୋତେ ହୋମ ୱାର୍କ ସିଟ ଦେଖା ଦେଖାଯାଉନି ମତେ ମୋ ଚଷମାର ପାୱାର ବଢିଲାଣି ଆଉ ମୁଁ କଣ କରିବି ମତେ କୁହନ୍ତୁ ଆପଣ ଏ ଅବସ୍ଥାରେ ସରକାର ଆମକୁ ଏତେ ହଇରାଣ କରୁଛିୁ ବୋଲି।
ଗଭର୍ଣ୍ଣମେଣ୍ଟ ବି ଏମିତି କରିବା କଥା ନୁହଁ ଯୋଉ ମାନେ ହେଇଯାଇ ଟିଚର ଆଗରୁ ଆଗରୁ ସେ ଯଦି ନାହିଁ ତ ସେଇଥିରେ ଟିଚର ମାନେ କଣ କରିବେ ଆଗରୁ ତ ନଥିଲା ସେମାନେ ତ ନିଯୁକ୍ତି ପାଇ ଯାଉଛନ୍ତି ଆଉ ପଛରେ କହିଲେ ଆଉ ସେଇଟାକୁ ସମ୍ଭବ ହବ
ସମ୍ବ ନହଁ ହଁ ଠିକ ଅଛି ଏବେ ତୁ ଯେବେ ଦୁଇ ହଜାର ପନ୍ଦର କି ଦୁଇଜାର ଷୋହଳ ରୁୋଉ ଯେବେଠାରୁୁ ଲାଗୁ ହେଲାଣି ତ ସେପଠୁ ଅନଆ ଯେତେ ପିଲା ଅଛନ୍ତି ସେମାନେ କରିବେ
ଆଜ୍ଞା ଆଉ ଏମିତି ଯୋଉମାନୋନ ଦେଇ ଦେଇେଇଛନ୍ତି ସେମାନଙ୍କର ତ ମାନେ ି ପାଇାଇିବେ ସେମାନେ ଜାିନଥିବେ ଯେ ଆମକୁଉବାକୁ ପିବ କି କଣ ପଛରେ ପୁଣି ସେ କହିଲେ ତାଙ୍କ ପାଇଁ ପ୍ରୋବ୍ଲେମ ହବ।
ନାଇ ଏମିତି କଲା ପରେରେ ଲୋକଙ୍କର ଗୋଟେ ଏମିତି ମନୋଭାବ ସୃଷ୍ଟି ହଉଛି ଯେ ଲୋକ ବି ଆଜି ଆଗରୁ ଗୋଟେ ବଞ୍ଚିବାର ଶୈଳୀ ବହୁତ ଭଲ ଥିଲା ଆଉ ଲୋକ ମାନେ ମତେ ଲାଗେ କି ଲୋକ ବହୁତ ଭଲ ଭାବରେ ବଞ୍ଚି ଯାଉଥିଲେ। ମତେ ଏବେ ଫିଲ ହଉଛି କି ଚାକିରୀ କ୍ଷେତ୍ରରେ ପ୍ରୋବ୍ଲେମ ତମର କଲେଜ ସ୍କୁଲ କ୍ଷେତ୍ରରେ ପ୍ରୋବ୍ଲେମ ସ୍କୁଲ କ୍ଷେତ୍ରରେ ପ୍ରୋବ୍ଲେମ ତମର ସବୁ କ୍ଷେତ୍ରରେ ପ୍ରୋବ୍ଲେମ
ଆଜ୍ଞା୍ମ୍ୟାମ ଏବେ ତ ପରୀକ୍ଷା କ୍ଷେତ୍ରରେପ୍ରୋବ୍ଲେମ ଲିକ ହେଇ ଯାଉଚି
ହୁଁ ଭାବିଲ ସେଇ ପିଲାଙ୍କର ଇମୋସନ ଆଉ ସେ ଫିଲ ଚିନ୍ତା କଲ ଭାବିଲ ଯୋଉମାନେ ବର୍ଷ ବର୍ଷ ଏମତି କି ଯୋଉମାନେ ଏଜାମ ଯୋଉ ଏବେ ଆମ ଲ ହେ ଯୋଉ କୋଶଚୀନ ନପେପର ତା ଖ ଯୋଉ ଲିକ ହେଲା ତାଙ୍କର ଯୋଉ ପ୍ରୋବ୍ଲେ ଭାବି ଦେଖ ସେ ପିଲା ସେଇ ଏକ୍ଜାମ ଦବ ବ ସେ ପ୍ ଟୁ ଏମ କଲେରେ ସେମାନେ ପ୍ରାଇଭେଟ କଲେରେ ଆଡମିସନ କରନ୍ତି ପ୍ଲସ ଟୁ ଦୁଇ ବର୍ଷ ସେମାନେ କଲେଜ ଯାଆନ୍ତିନି ଓନ୍ଲି ଫର୍ ସେ ଗୋଟେ ମାନେ କ୍ କରିବା ପାଇଁ ଦିନ ରାତି ତାଙ୍କର ଭାବି ଦେଖ ସେମାନେ ଏବୋି ହେଣି ମୁଁ ମୋ ନିଜର ପୁତୁରା କଥାମାନେି। ଟ୍ ପ୍ରିପୋର ହଉଛନ୍ତି ନାଭି ପ୍ରିପେୟାର ହଉଛନ୍ତି ଏବେଠାରୁ ଭାବି ଦେଖ ପିଲା ବ ମେଟ କେତେ କମ୍ପିସ ଭାବି ଦେଖ ଗୋଟେ ପିଲା ତିନି ଚାରି ବର୍ଷରୁ ପ୍ରିପେୟାର ହଉଥିବ ଆଉ ଏଜାମ ଦେଇକି ଆସିିବ ତା ବତ ଭଲ। ତା ମନ ଭିତରେ କୋଉଠି ଗୋଟେ ଆଶାର ଉମିଦ ଜଗିଥିବ ନା ମୁଁ ଏଥରକ କ୍ୟର କରିବି ମୋର ହେଇଯିବ ବୋଲିକିରି ଆଉ ଯେତେବେଳେ ଶୁଣିବ କି କୋ୍ଚି ପେପର ଲଖିାଇ ତା କେମତି ନା ବ ବିଶ ଖେଲା ଲାଗୁନଥିବ କିାର ଇ ମେଣ୍ଟା।
ଭାବି ଦେଇଥିବ ହଁ ମୁଁ ପାସ୍ କରିଦେଇଛି କି ସେ କ୍ୱାଲିଫାଏ ହେଇଯାଇଥିବ ପଛରେ ଜଣା ପଡେ ଯେ ଆଉଥରେ ମାନେ ଆଉଥରେ ପଢେଇିବାକୁ ପଡିବ ସେ ଯେତିକି ମାନେ ଷ୍ଟ୍ରେସ ମୁଣ୍ଡରେ ନେଇଥିବ ଯଉଟାକୁ ହାଲକା ହେଇଥିବ ସେଇଟାକୁ ପୁଣି ଆଉଥରେ ମୁଣ୍ଡରେ ନେଇକି ସେ ପୁଣି ଡିପ୍ରେସନକୁ ପଳିବ ଯେ ପୁଣି ଆଉଥରେ ପଢେଇବାକୁ ପଡିବ ପୁଣି ଏକ୍ସାମ ଦବା ପଡିବ ପୁଣି ଯଦି ଏକ୍ସାମ୍ ଦେଲେ ଭଲ କୋଶ୍ଚିନ ପଢୁନଥିବ କି କଣ ଭଲ ମାର୍କ ରହିବନି।
ଆମର ଏଇ ଯୋଉ ଇଏରେ ଏବେ ନେକ୍ସଟ୍ ଆମର ହୁଁ। ଜଣଙ୍କ ସହିତ ମୁଁ ଏମତି କଥା ହଉଥିଲି ସେ ଝିଅ ଟା ଆ ତାଙ୍କର ବଡ ଭଉଣୀଙ୍କ ଅକ୍ଚୁଆଲି କଲ୍ ଆଟେଣ୍ଡ କରନ୍ତି ତାଙ୍କ ବଡ ଭଉଣୀଙ୍କ ଦେହ କଲ ନଥିଲା ବଳେ ତାଙ୍କୁ ଗୋଟେ କହିଲେ କି ଦେଖ ଆମେ ଗୋଟେ ଏମତି କାମ କରୁଛୁ ଆଉ ସୋ ଦାଟ କି ଦେଖ ତୋର ଗୋଟେ ବ୍ରେନ ଏକ୍ସସାଇଜ କର ଗୋଟେ ମ୍ୟାମ କଲେ କଥା କରଛି ତୁ କଥା ହ। ତ ସେ ବାଇ ଲକ ଲି ମୋ ପାଖରେ ପଢିଲେ ତ ମୁଁ ତାଙ୍କ ସାଙ୍ଗ ଏମତି ଆମେ ଯେମତି କଥା ହଉଚି ସେମିତି କଥା ହେଲେ ତ ତାଙ୍କୁ ଯେତେବେଳେ ମୁଁ ପଚାରିଲି ସେ କହିଲେ କି ମ୍ୟାମ୍ ମୁଁ ଦେଇଥିଲି ଏକ୍ଜାମ ଦେଇଥିଲି ଆଉ ମୁଁ କହିଲି ଛୁଟିରେ କୁଆଡ଼େ ଯାଇନ କହିଲେ ନାଇଁ ମ୍ୟାମ୍ ଆକ୍ଚୁଆଲି ମୋର ମୁଁ ଦୁଇ ତିନି ବର୍ଷ ହେଲାଣି କୁଆଡେ ଯାଇନଥିଲି ଆଉ ମୁଁ ଏ ଏ ଏକ୍ଜାମ ପାଇଁ ପ୍ରିପେୟାର ହଉଥିଲି ଆଉ ତାପରେ ଆମେ ଭାବିଥିଲୁ କି ମୋର ସରିଗଲା ପରେ ଆମେ ଟିକେ ବାହାରକୁ ଗଲେ ଓଡିଶା ବାହାରକୁ ବୁଲିବାକୁ ଯିବା ପାଇଁ ଆଉ ଟିକେଟ ଫିକେଟ ବି ହେଇଯାଇଥିଲା ଆଉ ସେଦିନ ରାତିରେ ରାତିରେ ଶୁଣିବାକୁ ମିଳିଲା ଯେ କାନସଲ ହେଇଗଲା ତାପରେ ବାବା ସବୁ କ୍ୟାନସେଲ କଲେ ଆଉ ମୁଁ ଏବେ ବସିକରି ପ୍ରିପେୟାର ହଉଛି କହିଲି ତାପରେ ମୁଁ ମୁଁ ସକ୍ ହେଇଗଲି କାହିଁ ଜଣେ ମୋ ପାଇଁ ତାର ଦସ ମିନିଟ୍ କହିଲା ନା ନା ମ୍ୟାମ୍ ଆକଚୁଆଲି ମୋ ବଡ଼ ଦିଦି ମୋତେ କହିଲେ କି ନା ତୁ ଗୋଟେ ଆମେ ଗୋଟେ ଯୁ କାମଟେ କରୁଛୁ ଦେଖ ତୋ ବ୍ରେନ ଏକ୍ସସାଇଜ କରିବା ପାଇଁ ଦେଖ ତୋତେ ଭଲ ଲାଗିବ ବୋଲି ମୁଁ ସେଥିପାଇଁଁ ଆଟେଣ୍ଡ କଲି ମୁଁ ତ ଶୁଣିକିରି ଏତେ ଖରାପ ଲାଗିଲା ସେ ପିଲା ଏତେ ମନ ଦୁଃଖରେ କହୁ କହିଲା ମାମ୍ ମୁଁ ତିନି ବର୍ଷ ନା ଜିନ୍ଦଗି କଣ ଜାଣିନଥିଲି କହିଲା।